ହ୍ୟାଲୋ।
ହ୍ୟାଲୋ।
ବନ୍ଧୁ।
ବନ୍ଧୁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କଣ କରୁଥିଲେ।
ଏଇ ଖାଇକି ଟିକେ ଏଇଠି ବୁଲାବୁଲି କରୁଥିଲୁ ପଦାରେ ଆଉ ଆପଣ।
ଉଁ ଆଉ ଆମେ ଏବେ ଖାଇକି ଟିକେ ବସଚୁ ବାହାରେ ଆଉ।
ହଁ ଏ ଯୋଉଁ ଆଉ କଣ ଖବର କୁହନ୍ତୁ ଆପଣଙ୍କ?
କଁ ଖାଇଲେଇଁ?
ଏଇ ଟିକେ ରୁଟି ଆଉ ମଟର ତରକାରୀ ଆଉ ମୁଁ ତମୁକୁ କଇଥିଲି ତ ସ ସନ୍ଧ୍ୟାବେଳେ ଦେଖା ହେଇଥିଲେ ମୁଁ କଇଲି ଟିକେ କହିଦିଏ ଟିକେ ଆଉ।
ଉଁ ହୁଁ।
ଆଉ ଦେହ ପା ଭଲ ଅଛି ନା?
ହଁ ହଁ ହଁ। ଆଉ ଲିଏ ବନ୍ଧୁ ତମ ଉଁ ଘର ପାଖେରେ କଣ କଣ ଅଛି ସବୁ ଗଛ ଫଛ କଁ କଁ ଟିକେ କୁହନ୍ତୁ?
ଗଛ ଫଚ ଆମର କଦଳୀ ଗଛ ଅଛି ଆଉ ନଡିଆ ଗଛ ଆଉ ଆମର ଉଁ ଇଏ ଗଛ୍ ସପୁରୀ ଗଛ ସପୁରୀ ବି ଏ ବର୍ଷ ହେଇଥେଲା। ଆଁ ବାତାଜି ଲେମ୍ବୁ ଗଛ ଅଛି। ପଣସ ଗଛ ଅଛି ସଜନା ଶାଗ ଗଛ ଆଣିଛି। ଆଡ୍ ଆଜ୍ଞା। ଆଉ ସଜନା ଶା ସ୍ ସବୁ ଫଳୁଚି।
ତ ଫଳୁଚି ମାନେ ହଁ ହଁ ନଡିଆ ନଡ୍ ନଡିଆରେ ନଡିଆ ଶୁଣନ୍ତୁ। ନଡିଆ ଚଟୁଣିଟା ତମ ଭଲ ଲାଗେ?
ଆଜ୍ଞା।
କେମତିଆ ହେଇ କେଁ କେନ୍ତା କେନ୍ତା କେବେ କରିଚନ୍ତି ଖାଇଲେଣି?
ନଡି ନଡିଆ ଚଟଣିଟା ଆମୁକୁ ଟିକେ କରିଦେ ବୋଉ ଟିକେ ତାକୁ ଖଟା ପକେଇ କରିଦିଏ। ଉଁ ଭଲ ଲାଗେ ଟିକେ ଖଟାଳିଆ ଖଟାଳିଆ ଲାଗେ ଭଲ ଲାଗେ ଭାତ ଟିକେ ଲଗେଇ ଖାଇବା ପେଇଁ।
ତାପରେ ସଜନା ଶାଗେରରେ ବି ଟିକେ ନଡିଆ ପକେଇ ଦେଲେ ସେଟା ବି ଟିକେ ଭଲ ଲାଗେ ସଜନା ଶା ଶାଗେରେ ନଡିଆ ପକେଇ ଟିକେ ସେଇରା କରନ୍ତି ଆଉ ଓଉ ଓ ଓଉ ଫୋଉ ଖଟା ଫଟା କରିବା ପାଇଁ
ହଁ ଅଉ ଖଟା ଆମର ଅଉ ଯେତେବେଳେ ଛୋଟ ଥାଏ ନା ଛୋଟ ଓଉ ତାକୁ ରାଇତା କରି ଯୋଉ ଖାଆନ୍ତି ବାଟଣ ଦେଇକି ସୋରିଷ ବାଟଣ ଦେଇ ଇଏ ବଢିଆ ଲାଗେ ଟିକେ ଖଟାଳିଆ ଖଟାଳିଆ ଟିକେ ଅଳ୍ପ ଅଳ୍ପ ଲାଗେ ଛତୁ ଟାଇପର ଲାଗେ ଭଲ ଲାଗେ।
ହଁ ଆ ଉଁ ହଁ ମୁଁ ଖାଏ ଆମର ବି ସେମତି ହେଇଛି କିଛି ଥର ପଣସ ଗଛଟାଏ ଏପଟେ ନଡିଆ ଗଛ ଏମତି ସ ସଜନା ଗଛ ଏଇ ସବୁ ଗଛ ଅଛି ଅଁ ସବୁ ଭାରେ ଆଁ ଅଁ ଏଇ କାଲି ନା ଏଇ ପଅରଦିନ ନଡିଆ ଚଟୁଣୀଟେ କରିଥିଲେ ଘରେ ବୋଉ ଭଲ ଲାଗି ଗିଲା ଟିକେ ଉଁ ମୁଁ ସେଇଥିପାଇଁ ଖାଉଥିଲୁ ମନ୍ ମନ ପଡିଗଲା ଟିକେ ମୁଁ କଇଲି ପଚାରିଦିଏ ବନ୍ଧୁ ଘର ଅଛି ଗଛ ନା କଣ ହେଥିପାଇଁ ଯାହା ହଉ ଅଛି ଖାଉଥିବେ ଯେ ଭଲ ଉଁ ନଡିଆଟା ବି ଖାଇଆ ଭଲ। ଦାପରେ ଏଇଦି ଆଉ ପଣସ ଫଣସ କହୁଥିଲେ ନା କଁ ଅଛି ପା।
ହଁ ପଣସ ପଣସ ହେଇ ହେ ପ ଉଁ ସପୁରି ବି ଥିଲା ଏ ବର୍ଷ ଉଁ ତଥାପି ତିରିଶ ଚାଳିଶଟା ଭଳିଆ ହେଇଥିଲା ଆଉ ବନ୍ଧୁବାନ୍ଧବ ଘର ଦିଆ ହେଲା ଘରେ ଖାଇଲୁ। ଅପୁରୀଟା ଯୋଉ ଯୋଉ ତିଲ୍ ଯୋଉ ଟାଇମରେ ଯୋଉ ଜିନିଷଟା ଖାଇବା କଥା ଖାଇଲେ ଦେହଟା ଭଲ ରହିବ ଆଉ ଏ ବର୍ଷ ଜାମୁ କୋଳି ଖାଇଲଣି ନା ନାଇଁ।
ନାଇଁ ଖାଇନୁ ଆମେ ଯିବାର ଅଛି। ଗୋଟେ ଜାଗାକୁ ଆଉଁ ମୋର ଏକ ବନ୍ଧୁଙ୍କ ସହିତ
ଆଜ୍ଞା।
ବନ୍ଧୁଙ୍କ ସହିତ ଯିବାର ଅଛି ଆଣିବାକୁ ଆଣିଲେ ନିଶ୍ଚିନ୍ତ ଆପଣଙ୍କୁ କଲ୍ କରିବୁ। ସେ ଜାଗାକୁ ଆରଥ ରକୁ ଆପଣ ନେଇକି ଯିବୁ ଆଉ।
ଆଜ୍ଞା ଜାମୁ କୋଳି ଟା ବି ମତେ ଭାରି ଭଲ ଲାଗେ। ଜାମୁକୋଳି ଖାଇବାରେ ଭଲ ବି ଦେହ ପାଇଁକା ବହୁତ ଭଲ। ଝାଡ଼ା ଫାଡ଼ା ହେଲେ ଖାଇଲେ ଦେହ ପାଇଁକା ବହୁତ ଭଲ ଜାମୁ କୋଳି।
ହୁଁ ହୁଁ ହୁଁ ବହୁତ ଡକ୍ଟର ମାନେ ବି କହୁଛନ୍ତି ଜାମୁ କୋଳି ଖାଇବା ପାଇଁ। କିନ୍ତୁ ମୁଁ ଏ ବର୍ଷ ଖାଇନି ଭାବୁଚି ଏଇଥର ଯିବି ଆଉ। ଆଣିବି ଗୋଟେ ପାଖରେ ଅଛି।
ଖଜୁରି କୋଳି ଖାଇଲେ ଏନର୍ଜି ମିଳେ ଭିଟାମିିନ୍ ମିଳେ। ତେଣୁ ଜାମୁକୋଳି ଖାଇଲେ ବି ଦେହ ସୁସ୍ଥ ରହେ।
ହୁଁ ହୁଁ।
ମାନେ ଅଧିକା ନୁହେଁ କଣ ଦଶଟା ଖାଆନ୍ତୁ।
ହୁଁ।
ହୁଁ।
ମୁଁ ତ ଯି ଗଲେ ଆଣିବାକୁ ସେଇଠି ଖାଇଦିଏ ଅଧେ ଆଉ। ପାଟି ମାନେ ପାଟି ପୁରା ବାନ୍ଧି ଦିଏ। ତିକି ଜୋର ବଟିକା ଆଣ ତଣ୍ଟି ଫଣ୍ଟି ଆଉ କିଛି କାମ କରେନି ବାନ୍ଧିିଦିଏ ଟୋଟାଲି। ଆର ବର୍ଷ ତମେ ବିଶ୍ଵାସ କରିବନି ବନ୍ଧୁ ମାନେ ଅଣ୍ଟାଏ ପାଣିରେ ପଶିକି ଆମେ ଯାଇଥିଲୁ ଆଣିବା ପାଇଁ। ଗୋଟେ ନାଳ ଡେଇଁକି ନାଳ ଡେଇଁକି ଅ ଟେ ପାଣିରେ ପଶିକି ଗଲୁ ଆମେ ଆଣିଥିଲୁ ତଥାପି ଦି ତିନି କିଲୋ ଖଣ୍ଡେ ଆମେ ଆଣିଥିଲୁ ଜାମୁକୋଳି। ଉ ଆଣିଥିଲୁ ଏମିତି ଖାଇଲେ ସ ହଁ ତାପରେ ସେ ଯୋଉ ଆମ ମୋ ସହିତ ଯୋଉ ବନ୍ଧୁ ଯାଇଥିଲେ ତାଙ୍କୁ ଦେଲେ ଦିଇଟା ତାଙ୍କୁ ଦେଲୁ ସେ କିଛି ନେଲେ ସେ ଦି ତିନି ଜଣ ଘରକୁ
ଆଜ୍ଞା ଆଜ୍ଞା। ଆପଣ ଆପଣଙ୍କ ପରିବାର ପାଇଁ ଆଣିଥିବେ ଆଉ।
ହଁ ମୋ ମା ଯିଏ ଖାଇଲେ ବାପା ଖାଇଲେ ଟିକେ ଡାଇବେଟିସ ଲୋକ କ ନା ସିଏ। ଟିକେ ଖାଇଲେ ଆଉ।
ଭଲ।
ହୁଁ। ଆଉ ଉ ଏ ଯୋଉ ହଁ ଖେଳା ଖେଳି କରନ୍ତି ଆପଣ?
ହଁ ଖେଳ ଖେଳି ଖେଳି କରୁ ଭଲ
ହୁଁ।
ଖେଳୁ ସେମିତି ଆଉ ମାନେ ଆମକୁ ଭଲ ଲାଗେ। ଲୋକ କଙ୍କୁ କଣ ଲାଗେ ଆମେ କଣ କହିପାରିବା କି ଆମକୁ ଖେଳିବା ଖେଳିବା ପାଇଁକା ଭଲ ଲାଗେ। ଆମେ ଖେଳୁ କଣ ଆଉ
କଣ କଣ ଖେଳନ୍ତି?
ଆମର କିଛି କଣ କଣ ଆମେ ସେଇ କ୍ରିକେଟ ଖେଳୁ ଆଉ କିଛି ନାହିଁ।
ହୁଁ ହୁଁ ହୁଁ ଏବେ ତ ଖେଳି ପାରୁନଥିବ କାହିଁକି ନା ବର୍ଷା ହେଲାଣି ନା
ବର୍ଷାରେ ଖେଳ ଫେଳ ବନ୍ଦ ହେଇଯାଇଚି ଏବେ ଆଉ ପିଲା ତ ଆଗ ଭଳିଆ ଆଉ ଖେଳିବା ପାଇଁ ଇଶ୍ଚୁକ ନାହାନ୍ତି ମାନେ ଗେଧା ପେଲାରେ ଖେଳ ହଉଚି ଯାଣିଥିବ। ଆଉ ସବୁ ତ ମୋବାଇଲ ଧରିକି ବସିଲେ। ଆଉ ଖେଳିବ କିଏ?
ଉଁ ହୁଁ।
ଦେବିନି।
ହୁଁ ହୁଁ।
ହୁଁ।
ଆଉ ଯୋଉ ଇଏ ଶୁଣିଛନ୍ତି ଏପଟେ ଯୋଉ କଣ କହିଲେ
ଉୁଁ ଦେ ଉଆ ଓଳାଶୁଣୀ ଓଳାଶୁଣୀ।
ଆଜ୍ଞା।।
ଓଳାଶୁଣି ଯାଇଥିଲେ କି ଏବେ ବୁଲାବୁଲି କରିବାକୁ?
ଓଳାଶୁଣୀ ଯାଇଥିବୁ ଓଳାଶୁଣି ମେଳା ହୁଏନି?
ହଁ ସେଟା ଆମର ହୁଏ ବୋଧେ ଆଘ ମାସରେ ହୁଏ ମୁଁ ଭାବୁଚି।
ହଁ ହଁ ହଁ ସେ କେଉଁ ମାସରେ ହୁଏ ମୋର ମନ ନାହିଁ ମୁଁ କିନ୍ତୁ ସେ ଜାଗାକୁ ଦି ତିନି ଥର ଯାଇଛି। ମୁଁ ଥରେ ଯାଇଥି ମୁଁ ଜାଣିନି ମେଳା ଓଳାଶୁଣି ମେଳା ଗୁମ୍ଫା ଯଜ୍ଞ ହଉଛି। ସାତ ଆଠ ଦିନ ଲଗାତାର ହୁଏ।
ହଁ ହଁ ସେଠି ସ ଯା
ଏ ଏଇ ଚୋଉ ଜାଣିଥିବେ ଥରେ ପ ସବୁ ପାର୍ଟି ଯାତ୍ରା ବଡ ବଡ ଯାତ୍ରା ପାର୍ଟି ପଡନ୍ତି। ଆଉ ଗୋଟେ ପଡିଥିଲା ଏବେ ମ ସେତୁ ଆମେ ଯୋଉ ବର୍ଷ ଯାଇଥିଲୁ। ସେଇ ବର୍ଷ ତୁଳସୀ ଗଣନାଟ୍ୟ ପଡିଥିଲା ବୁଝିଲେ କି? ଆଉ ସେଇଥିରେ ତୁଳସୀ ଗଣନାଟ୍ୟରେ ସେତେ ପିଉସ୍ ଭାଇ ଯୋଉ ଜାଣିଥିବ? ଯାତ୍ରାରେ ଯାତ୍ରା ଯୋଉ କରୁଚନ୍ତି ସେ ସିଏ ଏବେ ମାନେ ଏଇ ନାକୁ ସେ ତ ହିରୋ, ଭିଲିଆନ ସବୁ କରୁଥିଲେ ସେତେବେଳେ। ସେତେବେଳେ ସିଏ ତୁଳସୀରେ ନୂଆ ନୂଆ ଆସିଥିଲେ।
ହଁ।
ଆଉ ସେଥିପାଇଁ ଗୋଟେ ଯାତ୍ରା କରିଥିଲେ, ଅଧା ରାତିର ସାଥି କରିଥିଲେ।
ହଁ ସେଟା ସବୁ ମୁଁ ଶୁଣିଛିି। ସେଟା ମୁଁ ସେଟା ମୁଁ ଶୁଣିଥିଲି। ସେତେବେଳେ ସେଟା ପୁରା ବହୁତ ଚର୍ଚ୍ଚିତ ଥିଲା।
ମା ପୁଅ ଯୋଉ ମା ପୁଅଙ୍କର ଗୋଟେ ସିନ୍ ଥିଲା ସେଥିପାଇଁକା ଦର୍ଶକ ବନ୍ଧୁ ଯୋଉ ଚିୟାର ଫୋପାଡିଥିଲେ ଶୁଣିଥିବେ?
ଉଁ ଉଁ ହଁ ସେତେବେଳେ ମୁଁ ଶୁଣିଥିଲି ଚର୍ଚ୍ଚିତ ବହୁତ ହେଇଥିଲା। ମୁ ଏଠି ଟିକେ ଦେଖେନି ଯାତ୍ରା ଫାତ୍ରା ଏବେକୁ ମାନେ ଟିକେ ଗାଁ ଫା ରେ ହେଲେ। ମୁଁ ଟିକେ ଯାଏ।
ଆଜ୍ଞା।
ତାପରେ ସେ ସେ ମୁଁ କଇଲି ସେ ଓଳାଶୁଣି ଯାଇଚନ୍ତି ନା ନାଇଁ ମୁଁ ଟିକେ ପଚାରିଲି ଗୋଟେ ବଢିଆ ଜାଗା ଟା ଟିକେ ନା ଆମେ ଥରେ ଯାଇଥିଲୁ ଏବେ ଏଇ ସେଇ ମାଘ ମାସ ପୂର୍ଣ୍ଣିମା ପୂଜା ପରେ। ମାନେ ଏଇ ଯଜ୍ଞ ପରେ ଯଜ୍ଞ ପରେ ଆମେ ଯାଇଥିଲୁ। ଭୋଜି ଭୋଜି ସେଠି କରିକି ଆସିଥିଲୁ। ଆମ ଯିଏ ଦା ମକୁଡି ଏମିତି ସବୁ ବାଇମାନେ ସବୁ ଭାଇ ଭଉଣୀ ଆମେ ସବୁ ଯାଇଥିଲୁ ସେଠି ଭୋଜି ଭୋଜି କରିକି ଆସିଥିଲୁ ଆମେ, ବହୁତ ଭଲ ଜାଗା ଟା।
ଭଲ ଲାଗେ, ଭଲ ଜାଗା ଟା ବି ଭଲ ଭଲ ଲାଗେ ବି।
ହୁଁ।
ଫାଙ୍କା ଜାଗା ବି କିଛି ଟେନସନ ନାହିଁ।
ହୁଁ ହୁଁ। ମେନ୍ ହଉଛି। ମେନ୍ ହଉଛି ଏଇଗୁଡା ଟିକେ ଗାଡି ଫାଡି ନେଇକି ଟିକେ ଉପରକୁ ଯିବା ପାଇଁ। ମଟର ଯାନଟା ନେଇକି ଯିବା ପାଇଁ ଟିକେ ଭାରି ଅସୁବିଧାରେ ସେଇ ଜାଗାଟା ଉଠାଣିଟା ରହୁଚି ନା। ସେଇଟା ଟିକେ ଅସୁବିଧା ନହେଲେ ଆଉ ସବୁ ଭଲ। ଜାଗା ଭଲ ଭୋଜି ଭାତ କରିବା ପାଇଁ।
ଆଜ୍ଞା, ଆମେ ଥରେ ଯାଇ ଥିଲୁ ଆମେ ଜାଣିନୁ ମେଳା ହଉଛି ବଲେ କିନ୍ତୁ ପ ଯେତେବେଳେ ସେଇ ରତ୍ନଗିରି ବାଟ ଦେଇକି ଯିବାକୁ ପଡିବ। ବୁଝିଲେ ରତ ରତ୍ନଗିରି ବାଟେ ଯେତେବଳେ ଦେଇକି ଯିବାକୁ ପଡିବ ଆମେ ରତ୍ନଗିରି ବାଟେ ଯାଇ ଥୁଲୁ ଆମେ ଏନଏଚ୍ ପଟେ ପଳେଆଥିଲୁ ଆମ ଗାଁ ପଟେ ଯାଇ ଥିଲେ ହେଇଥାନ୍ତା ବୁଝିଲେ? ଆଉ ଯେତେବେଳେ ଦେଖିଲା ବେଳକୁ ଓଳାସୁଣୀ ଗୁମଫା ହଉଛି ବୁଲାବୁଲି କରିକି ଆଇଲୁ ଆଉ।
ହୁଁ ହୁଁ।
ବହୁତ୍ ଭଲ ଲାଗିଲା।
ହଁ ସେଠି ମାନେ କଣ କହିଲ ବେଶୀ କଣ କହିଲ? ପଥର ଏରିଆ ନା ଟିକେ ଶିଳୁପୁଆ ଆଉ ଆମର ଚକି ଉଁ ଆଉ ଆମର କଣ ସେଟା କଣ ଶିଳ ଏଗୁଡ଼ା ସବୁ ସେଠି ଟିକେ ବେଶୀ ଇଏ ଖଟ ଫଟ ଖଟ ଟିକେ ସେଠୁ ଟିକେ ଲୋକ ବେଶୀ ଟିକେ ସେଇପଟୁ ଆଣନ୍ତି କାହିଁକିନା ସେଠି ଟିକେ ଅଁ ଶସ୍ତା ମୂଲ୍ୟରେ ମିଳିଯାଏ ଏଗୁରା ସେଠୁ। ଶସ୍ତା ମୂଲ୍ୟ ଟିକେ ମିଳିଯାଏ ସେଠି ଲୋକ ଟିକେ ବି ଭଲ ଟିକେ ଶିଳୁ ପୁଆ ହଉ କି ଚକି ହଉ ସେଠୁ ଟିକେ କମ ମୂଲ୍ କମ ମୂଲରେ ମିଳିଯାଏ ତାଙ୍କୁ ଲୋକ ଆଣନ୍ତି ସେଠକୁ ମୁଁ ଜାଣିଛି ମାନେ ଶୁଣିଛି କାହିଁନା ବାପା ବି ଯାଇଥିଲେ ଥରେ। ଆଣିଥିଲେ ସେଠୁ ଭଲ ସେଠି ଟିକେ ଭଲ ମୂଲ୍ୟରେ ମିଳେ ହଁ।
ଭଲ ଆଉ ଆ ଆପଣ କେବେ ଗାଁ କୁ ଗାଁରେ ଏବେ ଗାଁ ରେ ଅଛନ୍ତି ନାଇଁ?
ହୁଁ ଯିବା ଦେଖିବା କେତେବେଳେ ଆଉ ଆପଣ ଆସନ୍ତୁ କେତେ ବେଳେ ମୁଁ ତ କହୁଛି ଆଉ ଆସନ୍ତୁ କେତେବେଳେ।
କେତେବେଳେ ମେଳା ହେଲା ଆମକୁ କହିବେ ଯିବା ଟିକେ। ଆଜ୍ଞା ମେଳା ହେଲେ କେତେବେଳେ କହିବେ ଆମେ ଟିକେ ବୁଲାବୁଲି କରିବା ଆପଣଙ୍କ ସହ ଯାଇଁ। ବୁଝିଲେ। ଘରେ ସବୁ ଖାଇ ପିଇ ସାରିଲେଣିି?
ହଁ ଖାଇସାରିଲେଣି ସବୁ।
ହୁଁ ହୁଁ।
ଏଇ ଏଇ ସବୁ କଥା ଆଉ କଣ ଏ ଯାହାହେଲେ ଆଉ ଦୁ ଦୁଃଖ ସୁଖ ସଂସାର ଚାଲିଛି ଆଉ କଣ କର
ମଣିଷ ଜୀବନ କି କରିବ ଆନ।
ହା ହା ହା ହା ହାଆ ହୁଁ।
ଏଇ ନା ଏଇ ନା ଜୀବନ ଅଛି ଏଇନା ଉଡିଯିବ କିଛି କହିହବନି।
ହଁ ଭାଇ ଏଇ ସେଟା ତ ଠିକ କଥା।
ଆଜ୍ଞା।
ହୁଁ ହୁଁ।
ହଉ ବନ୍ଧୁ ରହିଲି ଆପଣ ଯାଆନ୍ତୁ କଣ କରନ୍ତୁ ଆଉ ଟିକେ ବ୍ୟସ୍ତ ଅଛୁ। ପରେ କେତେବେଳେ କଥା ହବା ଆଉ ଜୟ ଜଗନ୍ନାଥ ଭାଇ।
ଜୟ ଜଗନ୍ନାଥ ଶୁଭରାତ୍ରି।